ଓ।
ହଁ ହଁ କଂ କରୁଚ?
ଏଇ ଶୋଇଚି ତମେ କଁ କରୁଚ?
ମୁଁ ଏବେ ଏ ବାହାରେ ଟିକେ ଆସିକି ବସିଥିଲି ଖାଇକି ଆଉ।
ଓହୋ ଆଉ କଣ ଖାଇଲ? ଆଜି କଣ ରୋଷେଇ ହେଇଥିଲା?
ଆଜି ହେଇଥିଲା ମାନେ ପଖାଳ ଗୋଟେ ସୁନସୁନିଆ ଶାଗ ଅଛି। ସେଇଟା ଗୋଟେ ନୂଆ ଶାଗଟେ ସେଇଟା
ଆରେ ସୁନସୁନିଆ ଶାଗ ମତେ ବହୁତ ଭଲ ଲାଗେ, ମାନେ ଭାରି ଫେବରାଇଟ ଶାଗ ମୋର ସେଇଟା।
ହଁ ସେଟା ଟିକେ ମିଠା ମିଠା ଲାଗେତ।
ହଁ ହଁ ମାନେ ଖାଇବ ଶୋଇବ ନା କି?
ହଁ ଏଟା ଆଜି ଆମ ଘରେ ପ୍ରଥମ ଥର ହେଇଥିଲା।
ଓହୋ ମାନେ କଣ କିଏ ବିକ୍ରି ଆସିଥିଲା ନା କୋଉଠୁ ମାନେ କେମିତି କଣ ଆଣିଚ?
କାଲି ହାଟରୁ ଯାଇଥିଲେ ହଜବେଣ୍ଡ ଯାଇ ସ୍ଵାମୀ ମୋ ସ୍ଵାମୀ ଯାଇଥିଲେ ହାଟ ତ ସେ ଯାଇକି ହା ଟରୁ ମିଳିଲା ଗୋଟେ ନୂଆ ଶାଗଟା କହିଲେ ନେଇଯିବା ଆଉ।
ହଁ ହଁ।
ଆଣିଥିଲେ ସେଇଟା ଭଜା ହେଇଥିଲା ତ ସୁନସୁନିଆ ଶାଗ ଭଜା ଆଉ ଆଳୁ ସେ ବାଇଗଣ ଟମାଟୋ ପୋଡ଼ା ହେଇଥିଲା ଆଉ ମିକ୍ସଚର୍ ଆଉ।
ହୁଁ।
ପଖାଳ ଖିଆହେଇଛି ତମେ ଖାଇଛ କଣ?
ମୁଁ ଖାଇଛି ମାଛ ତରକାରୀ ଆଉ ଭାତ।
ହୋଉ କିଛି ସମୟ ଆଜି ରବିବାର ଆମର ତ ରବିବାରେ ଆମେ ଆଇଁସ ଖାଉନୁ ଆଉ।
କାଇଁ କଣ କହିଲ?
ମୁଁ କହିଲି ଆମେ ଆଉତ ରବିବାରେ ଆଇଁଷ ଖାଉନୁ ଆମର ଆଜି ପୁରା ସାଧା ଆଉ।
ହଁ ହଁ ଆମର ମାଛ ପା ଆମର ଯୋଉ ରୋହି ମାଛ ନୁହଁ? ସେ ରୋହି ମାଛ ଆଜି ତରକାରୀ ହେଇଥିଲା ଆଉ।
ତରକାରୀ କରିଥିଲ ମାନେ ମସଲା ପିଆଜ ରସୁଣ ନା ବେସର? ସୋରିଷ ମସଲା।
ଯୋଉ କଣ କରିବ କହନି ଆମର ଅଦା ପିଆଜ ରସୁଣ ଫାଷ୍ଟ କଣ କଲି ନା ମୁଁ ମାଛଟାକୁ ଭଲସେ ଛାଣିଦେଲି ତ ଛାଣି ଦେଇକି ଆମର ଅଦା ପିଆଜ ଆଉ ରସୁଣ ସବୁ ମାନେ ବାଟିଲି ମସଲା। ବାଟି ସାରିଲା ପରେ ତାକୁ କଣ କଲି ନା ମାଛକୁ ତ ଭାଜିଲି ତାପରେ ଆମର ପିଆଜ କିଛି ଚୁନ୍ ଚୁନ୍ କରିକି କାଟିଲି। ପିଆଜ ଚୁନ୍ ଚୁନ୍ କରି କାଟିକି ବିଲାତିକୁ ଉଁ କାଟିଲି। କାଟିକି ଆଳୁ ଲମ୍ବା ଲମ୍ବା କରି କାଟି କାଟିଥିଲି ତାକୁ ଭାଜିବି ଟିକେ। ଏଁ କ ଭାଜିଲି। ଆଉ ଯୋଉ କଣତ ଭାଜି ସାରିଲା ପରେ ମୁଁ କଣ କଲିନା ତେଲକୁ ଗରମ କରିବା ପାଇଁ ପିଆଜ ପକେଇଲି ପିଆଜ ପକେଇ ସାରିଲା ପରେ ଏ ଯୋଉ ପିଆଜ ପକେଇ ସାରିଲା ପରେ ପିଆଜ ଟିକେ ନାଲିଆ ହେଇସାରିଲା ପରେ ମୁଁ କଣ କଲି ନା ପକେଇଲି ଆମର ମସଲା ଯୋଉ ଅଦା ପିଆଜ ରସୁଣ ଯୋଉ ବାଟି ନଥିଲି। ସେ ମସଲା ପକେଇଲି ସେ ମସଲା ପକେଇ ସାରିଲା ପରେ ମୁଁ କଣ କଲି ନା ମୋର ଲଙ୍କାଗୁଣ୍ଡ, ଯୋଉ ହଳଦୀ ଗୁଣ୍ଡ, ଲୁଣ ପକେଇଲି। ପକେଇ ସାରିଲା ପରେ ତାକୁ ଟିକେ ଭଲସେ କସିଲି କଷି ସାରିଲା ପରେ ତାପରେ ମୁଁ କଣ କଲି ଟିକେ ଚି ଚିକେନ୍ ମସଲା ପକେଇଲି ଚିକେନ ମସଲା ଟିକେ ପକେଇ ସାରିଲା ପରେ ତାକୁ କରିସାଇଲା ପରେ ଟମାଟୋ ଯୋଉ କାଟିକି ରଖିଥିଲି ଟମାଟୋ ପକେଇଲିି ଟମାଟୋ ପକେଇ ସାରିଲା ପରେ ଟିକେ ହେଇ ଆସିଲା ପରେ ଏ ମାନେ ଟମାଟା ଟିକେ ହେଇସାରିଲା ଟିକେ ପାଣି ଦେଇଥିଲି ଟମାଟ ହେଇସାରିଲା ପରେ ମୁଁ କଣ କଲି ନା ଯୋଉ ଆଳୁ ଟାକୁ ମୁଁ ଛାଣିକି ରଖିନଥିଲି ସେ ଆଳୁ ତାକୁ ମୁଁ ପକେଇଲିି ସେ ଆଳୁ ଟାକୁ ପକେଇଲିି। ତ ଆମର ଜଣେ ଜଣେ ଆମ୍ବୁଲ ପ ପକେଇଲେ ଭଲ ଲାଗେ ତ ଆମ୍ବୁଲକୁ ମୁଁ ଫାଷ୍ଟେ ବତୁରି ଦେଇଥିବି ଥଣ୍ଡା ପାଣିରେ ଗୋଟେ ତାଟିଆରେ। ତ ମୁଁ ଫା ଯେ ସେ ଆଳୁକୁ ମସଲାରେ ପକେଇଲି ପପି ମାନେ ଆଚୁଆଲି ମାନେ ଆମ୍ବୁଲ। ଏଇ ମସଲା ସାଙ୍ଗରେ ଅଦା ପିଆଜ ରସୁଣ ସାଙ୍ଗରେ ଯଦି ଆମ୍ବୁଲ ପକେଇବା ତାହେଲେ ଭଲ ଲାଗେନାହିଁ। ତ ଆମର ସୋରିଷ ବାଟଣ ସାଙ୍ଗରେ ଭଲ ଲାଗେ।
ହଁ ହଁ।
ତ ତାପରେ କଣ କଲି ନା ମୁଁ ଆଳୁକୁ ପକେଇ ସାରିଲା ପରେ ଟିକେ ମାନେ ଭଲସେ ତାକୁ ଘୋଡେଇକି। ଆଳୁକୁ ସିଝିବା ପାଇଁ ଟାଇମ୍ ଛାଡିଲି। ଛାଡି ସାରିଲା ପରେ ଆମର ଯେତିକି ଝୋଳ କରିବା କଥା ମୁଁ ସେତିକି ପାଣି ଦେଇକି ଝୋଳ କଲି। ଆରେ ଝୋଳ କରିଛି ଯେତେବେଳେ ତାପରେ କଣ ହେଲା ନା। ତାପରେ ଝୋଳ ଯେତେବେଳେ ହେଇସାରିଲା ମୁଁ ତାପରେ ଯୋଉ ମାଛ ଆମର ରଖିିନଥିଲୁ ମାଛ ଯୋଉ ର ଖିଥିଲୁ ସେ ମାଛକୁ ମୁଁ ତାକୁ ଭଲସେ ପକେଇଲି ସେଠି ମାନେ ଯେତିକି ଖାଇବା କଥା ଆଉ। ପକେଇଲି ସେ ମାଛ ତରକାରୀ ଟିକେ ଦି ଫୁଟ ଫୁଟି ସାରିଲା ପରେ ଯାଇକି ଓହ୍ଲେଇଲି ଆଉ।
ଓହୋ ହେଇ ।
ହଁ ଖାଇ ପିଆଇକି ଶୋଇ ସାରିଲିଣି ଆଉ। ଆଉ ତମର ରଜ କେମିତି କଣ ପାଳନ କଲ?
ଆମର ତ ମୁଁ ଘରକୁ ଯାଇଥିଲି ରଜ ପାଇଁ ଯୋଉଠି ଆମର ଗାଁରେ ସମସ୍ତେ ପିଲାମାନେ
ମାନେ ବାପ ଘରକୁ ନା କୋଉଠି?
ହଁ ବାପ ଘରକୁ ଯାଇଥିଲି। ଯାଇଥିଲି ଛୁଆ ସବୁ ରଜ ମହୋତ୍ସବ କରିଥିଲେ, ଡକେଇଥିଲେ ସବୁ ଯୋଉମାନେ ସବୁ ବାହା ହେଇ ଯେହେତୁ ସବୁ ଝିଅ ମାନଙ୍କୁ ଡକେଇଥିଲେ, ମହୋତ୍ସବ ହଉଛି ବୋଲି। ତ ଆମେ ଯାଇଥିଲୁ ତ ଦି ଦିନ ପୂର୍ବରୁ ଯାଇଥିଲୁ ଯାଇଥିଲୁ। ପ୍ରଥମ ଦିନ ଆମର କଣ ହେଲା କିଲ ମାନେ ପୂର୍ବ ଦିନ। ତ ଦେଖୁନାହାନ୍ତି ବର୍ଷା ଏଥର ଟିକେ ହେଲା ବହୁତ ବର୍ଷା ହେଇକି ପୁରା ଖରାପ କରିଦେଲା। ତ ପୂର୍ବ ଦିନ ସବୁ ଆମେ ଗଲୁ ସେଠି ଦୋଳି ଟଙ୍ଗା ହେଲା। ଆମର ଟେନ ମରା ହଉଥିଲା ଏଠି ସବୁ ସଜାସଜି ହେଲା, ତା ପର ଦିନ ପାଇଁ ଆମର ସବୁ ଯୋଉ ଗେଷ୍ଟ ଆସିବେ ପିତା କଟା ହବ ପ୍ରଥମ ଥର କରିଥିଲେ ତ, ତ ଫିତା କଟା ହବା ପାଇଁ ସବୁ ଗେଷ୍ଟ ଆସିବ ତାଙ୍କର ସବୁ, ଚିଠା କଲୁ ତାଲିକା କଲୁ କି କା କୁ କଣ କଣ ସବୁ ଗେଷ୍ଟଙ୍କ ପାଇଁ ଖାଇବା ପାଇଁ ଜିନିଷ। ତାପରେ ବର୍ଷା ଯେମିତି ହେଲା ଘରକୁ ପଳେଇ ଆସିଲୁ ତା ପରଦିନ ସକାଳୁ ପୁଣି ଗଲୁ। ଫୁଲ ସଜା ହେଲା ଦୋଳିରେ। ଦୋଳିରେ ଫୁଲ ଫୁଲ ସଜେଇକି ଆମେ ଘରକୁ ଆସିଲୁ ଆସିକି ଗାଧେଇକି ନୂଆ ଲୁଗା ଶାଢ଼ୀ କିଏ ଡ୍ରେସ ପିଆଜା ପିନ୍ଧିକି ଗଲୁ। ଯାଇକି ସବୁ ଗେଷ୍ଟ ଆମ ଗାଁ ରୁ ମୁଖ୍ୟ ଲୋକ ଯେ ତିନ ଚାର ଜଣ ଥିଲେ, ତାଙ୍କୁ ଡାକି ଆ ଆଣିକି ଫିତା କଟା ହେଲା, ତାପରେ ସେମାନଙ୍କୁ ଜଳଖିଆ ଖାଇବାକୁ ଦେଲୁ। ସେ ଆମର ଯୋଉ ଗେଷ୍ଟ ଆସିଥିଲେ ସେମାନେ ଆମ ମଙ୍କ ପାଇଁ ମିଠା ପନ୍ ପାନ ଆଣିଥିଲେ ସାଧା ପାନ, ମିଠା ଧରିକି ଆସିଥିଲେ। ତାପରେ ସ ଛୁଆମାନଙ୍କୁ ମାନେ ଯେତିକି ସେଠି ଥିଲେ ଝିଅ ପିଲା, ସମସ୍ତଙ୍କୁ ପାନ ବଣ୍ଟା ହେଲା। ପାନ ଦେଲେ। ତାପରେ ମିଠା ଦେଲେ। ତାପରେ ରଜ ବିଷୟରେ ଆମେ ତ ଯେତିକି ଜାଣିଛୁ ସେମାନେ ଯେହେତୁ ଆମ ଗଟେ ବଡ ଲୋକ, ଆମଠୁ ଟିକେ ଅଧିକ ଜାଣିଛନ୍ତି। ସେମାନେ ସେ ବିଷୟରେ ଆମକୁ କହିଲେ। କି କଣ ପାଇଁ ରଜ ଆମେ ପାଳନ କରୁ।
ହଁ।
କଣ ସେ ସବୁ କହିଲେ ତାପରେ ସେମାନଙ୍କୁ ସବୁ ଆମେ ବିଦାୟ ଦେଲୁ। ଦେଲା ପରେ ସମ ସେ ସବୁ ଦୋଳି ଖେଳିଲୁ। ହେଲା ପରେ ପୁଣି ତ ସେଦିନ ବି ପୁଣି ବର୍ଷା ହେଲା ଚାରିଟା ପାଞ୍ଚ ତିନିଟା ଚାରିଟ ବେଳକୁ ବର୍ଷା ଯେମିତି ହେଲା ଘରକୁ ପଳେଇ ଆସିଲୁ।
ହୁଁ ସେ ବର୍ଷା ପା ସେ ଯୋଉ ମାନେ ରଜ ତିନି ଦିନ ବର୍ଷା ପୁରା ନଷ୍ଟ ହେଇଗଲା ନା।
ହଁ ବା, ଯାହା ମାନେ ଯେ ଏତେ ଭଲସେ ଆମେ ଟିକେ ଉପଭୋଗ କରିଥାନ୍ତୁ, ଭଲସେ କରିପାରିଲୁନି। ତାପରେ ବର୍ଷା ତ ହେଲା ପୁଣି ଆସିଥିଲୁ ଘରକୁ ତା ପରଦିନ ଆମର ଭୋଜି ଥିଲା। ଆମର ଅ ତିନି ଦିନ ଭୋଜି ହେବା କଥା କିନ୍ତୁ ଯେହେତୁ ବର୍ଷା ହେଲା ଛୁଆ କହିଲେ ନାଇଁ ଦିଦିନି ଆମେ ଭୋଜି କରିବା ଆଉ। ତାପରେ ଦିଦିନି, ତା ପରଦିନ ପୁଣି ଗଲୁ ରୋଷେଇ ଆସିଥିଲେ। ତାଙ୍କୁ ସବୁ ଜିନିଷ ଡିସ ସେରିକା ଦେଲୁ। ଡିସ୍ ଫିସ ସେତିକ ଖାଇବାର ସରଞ୍ଜାମ ଯାହା ଥିଲା ରୋଷେଇ ହବାର ଥିଲା। ସବୁ ପରିବା ଆଳୁ ସେ ମସ ଲା ଚାଉଳ ସବୁ ଦେଇକି ଆସିଲୁ ଭୋଜି କରିବା ପାଇଁ। ସେଦିନ ଆମର ହେଇଥିଲା ଡାଲମା ମାନେ ରାଇସ୍ ହେଇଥିଲା ଡାଲମା ହେଇଥିଲା। ପୋଟଳ କୁର୍ମା ହେଇଥିଲା ଖଟା ହେଇଥିଲା। ଏତିକି ହେଇଥିଲା ତାପରେ ପୁଣି ସବୁ ଯୋଗାଡ ଦେଇ ଦେଇ ଆସିକି ଗାଧେଇକି ଗଲୁ। ସବୁ ରୋଷେଇ ହେଇ ଯାଇଥିଲା ତାପରେ ସବୁ ଗାଁ ଲୋକଙ୍କୁ ଡକା ହେଲା ସାହି ଲୋକଙ୍କୁ। ସାହି ଲୋକ ବି ବହୁତ ସାହାଯ୍ୟ କରିଥିଲେ। ସେମାନେ ଆସିଲେ ସବୁ ଖାଇବା ପାଇବା ଦିଆହେଲା। ତାପରେ ସମସ୍ତେ ଦୋଳି ଖେଳିଲେ ଆଉ ବହୁତ ସାରା ମାନେ ସବୁ ଲୋକ ସବୁ ଝିଅ ଆସିପାରନ୍ତିନି ନା ରଜ ରେ କିନ୍ତୁ ଯେହେତୁ ମହୋତ୍ସବ ହେଇଥିଲା। ବହୁତ ଝିଅ ଆସିଥିଲା ଆମ ଗାଁର ବହୁତ ଝିଅ ଆସିଥିଲେ। ସେ ଆସିଥିଲ ସମସ୍ତେଙ୍କ ହେତ ଦେଖା ହେଲା।
ମାନେ ରଜ ମାନେ ରଜ ଆମ ଓଡିଆ ମାନଙ୍କ ପାଇଁ ସବୁଠୁ ବଡ ପର୍ବ ନାଇକି ତାପରେ ମାନେ ଫାଷ୍ଟ କଥା ହେଲା କି ଆମେ ଅଲଗା ଟାଇମ ରେ କଣ କୋଉ ସାଙ୍ଗସାଥି ସାଙ୍ଗରେ ମିଶି ପାରୁଛନ୍ତି ନା ଆମେ କୁଆଡେ ଯାଇପାରୁଛନ୍ତି। ଆମର ରଜରେ ମାନେ ସବୁଠୁ ବଡ କ ଥା ରଜରେ ଆମେ ସମସ୍ତଙ୍କ ସାଙ୍ଗରେ ମିଶୁ ଆମେ ସବୁ ସାଙ୍ଗ ସାଥିଙ୍କୁ ଆମେ ପାଉ ଦେଖିବା ପାଇଁ ନାଇକି।
ଆଉ ସବୁ ପର୍ବଟା ଗୋଟେ ଦିନ ହେଲା ବେଳକୁ ଆମର ରଜଟା ତିନି ଦିନ ହଉ ଛି ଯୋଉଟା କି ଯୋଉଟା କି ସମସ୍ତଙ୍କୁ ମାନେ ସହିତ ସମୟ ବିତେଇବା ପାଇଁ ବହୁତ ଟିକେ ବହୁତ ଦିନ ଟାଇମ ମିଳୁଛି। ଆଉ ସବୁଠୁ ବଡ କଥା ହେଲା ବାହା ବିବାହିତ ଝିଅ ମାନେ ସେ ରଜ ଟାଇମ ରେ ଘରକୁ ଯାଆନ୍ତି। ସେଇଟା ମାନେ ଯୋଉ ଦିନ ତମେ ଯାଉଛ ଯାଅ କିନ୍ତ ରଜ ହେଲା ମାନେ ଘରକୁ ଯିବା
ଓହୋ ନାଇଁ ସେଇଟା ବହୁତ ଭଲ ଯେ ରଜ ପାଇଁ ତ ମାନେ ର ଜ ମାସେ ଆଗରୁ ରଜ ହେଇନଥିବ ତା ଆଗରୁ ଆମର ମାନେ ବହୁତ ଇଛା ଚାଲ ଡ୍ରେସ୍ କିଣିବା ଝିଅ ଛୁଆଙ୍କର ଅଧିକ ସଜ ଚାଲ ପାର୍ଲର ଯିବା। ହଁ ମତେ ବହୁତ ଭଲ ଲାଗେ ଆମର ବି ସେ ଏପଟେ ବହୁତ ସୁନ୍ଦର ଭାବରେ କରୁ।
ହଁ
ମାନେ ଆମର ଦୋଳି ସବୁ ଏଥର ନୂଆ ନୂଆ ଦୋଳି କରିଥିଲା ଚକିରି ଦୋଳି ଗୋଟେ ବ୍ରେକ ଡାନ୍ସ ଦୋଳି। ଆଉ ପ ଟା ଦୋଳି ମାନେ ବହୁତ ଦୋଳି ପଡିଥିଲା ଯେହେତୁ ଆମର ରଜ ଟା ଆମର ଏପଟେ ବହୁତ ଭଲ କରନ୍ତି। ସେଥିପାଇଁ ଆମର ରା ସ୍ତା ଆମର ଯୋଉଠି କରୁ ଆମର ରାସ୍ତା କରେଇଲେ ଆମ ପଡିିଆଟା ହେଲା ଆମର ସେଇ ହେଲା କରୁ ଦୋଳି ତ ଗାଁ ସାରା ମାନେ ଏ ତେ ଲୋକ ସବୁ ଗାଁର ଲୋକ ଆସିଲେ ମତେ ବହୁତ ଭଲ ଲାଗିଲା କି ଯାହା ଭାବୁଛ ଆମର ଏତେ ଛୋଟିଆ ଗାଁ ଟାକୁ ଲୋକ ବୁଲିକି ଆସିକି ଦୋଳି ଖେଳିଳେ ସେତିକ ବଡ କଥା। ମାନେ ବହୁତ ଭଲ ଲାଗେ ଯେତେବେଳେ ମାନେ ଆମ ନିଜ ଗାଁର ନାଁ ଟିକେ ମାନେ ବାହାରେ ପଡେ। ମାନେ କି ନାଇଁ ଏଇ ଗାଁ ରେ ବହୁତ ଭଲକିନା ଚାଲିଚି ରଜ ଆଉ ଚାଲ ଯିବା ବହୁତ ଭଲ ଲାଗେ। ତ ଆମ ଗାଁ। ତ ଆସିଲେ ଲୋକ ଦୋଳି ଖେଳିବା ପାଇଁ ମତେ ବହୁତ ଭଲ ଲାଗିଲା ତାପରେ ବି ମୁଁ ଆ ମାନେ ଦୋ ଲୋକଙ୍କୁ ଆମର ଦୋଳି ବି ଖେଳିବା ପାଇଁ ମାନେ ଛୁଆ ଆମର ଥିଲେ ଆମର ସେମିତି ସିଷ୍ଟ ସିଷ୍ଟମ୍ ଥିଲା କି ଯୋଉ ଲୋକ ଆସିବେ ସେ ଖାଲି ଫେରିକି ଯିବେନି ଦୋଳି ଯେମିତି ହେଲେ ବି ଖେଳିବେ।
ହଁ
ତ ତାକୁ କଣ କଲୁ ନା ତାକୁ ମାନେ ଯୋଉ ଲୋକ ମାନେ ଏମିତିରେବି ତ ଅଧା ଲୋକ ଯୋଉ ଡରୁଥିଲେ ହେଲା। ମାନେ ଦୋଳି ଖେଳିବା ପାଇଁ ଡରନ୍ତିନିକି ବହୁତ ଡରନ୍ତି ତ ସେମାନଙ୍କୁ ଡର ବି ଛଡେଇଦେବେ। ମାନେ ଦୋଳି ଖେଳି ଖେଳି ଡର ବି ତାଙ୍କର ଛଡେଇଦେବେ।
ହଁ ମଜା ଲାଗେ ଏଇ ଦୋଳି ଖେଳଟା ହିଁ ମାନେ ସବୁବେଳେ ଦୋଳି ପଡ଼ିବ କିନ୍ତୁ ଏ ରଜ ଟାଇମର ଦୋଳି ଖେଳିବାର ମଜାଟା ଟିକେ ନିଆରା।
ନିଆରା ହଁ। ତ ପାନ ଖାଇବା ସଜବାଜ ହେଇକି ଯୋଉ ବୁଲାବୁଲି ମାନେ ରଜରେ ବୁଲିଲେ ବି କେହି କିଛି କହିବାନି କାହିଁକି ଯେହେତୁ ରଜ ଆମ ମନ ଇଚ୍ଛା ଆମେ ଆମର ଭୁଲିଲେ ନା କି?
ହଁ ତା ଗୋଟେ ଦିନ ପୂର୍ବରୁ ସବୁ ମେହେନ୍ଦୀ ମେହେନ୍ଦି ଲଗା ଅଳତା ଲଗା।
ଆରେ ରଜରେ ମୁଁ ବହୁତ ହଇରାଣ ହୁଏ କଣ କହିଲ ଆମର ଏପଟେ ସବୁ ଛୁଆ ଅଛନ୍ତି ମାନେ ମୁଁ ଏକା ହିଁ ମେହେନ୍ଦି ଲଗୁଏ ସମସ୍ତଙ୍କୁ। ତ ମେହେନ୍ଦି ସମସ୍ତଙ୍କୁ ଲଗେଇଲାକୁ ମାନେ ବହୁତ ଟାଇମ ମାନେ ମତେ ହେଇଯାଏ ମୁଁ ରାତି ସାରା ସେଦିନ ମାନେ ପାଣିବୁହା ଦିନ ମୁଁ ରାତି ସାରା ବସିକି ମେହେନ୍ଦି ଲଗୋଉଛି ତ ଲଗୋଉଚି ଆଉ
ଓହୋ ତମ ପ୍ରଥମ ଦିନକୁ ପାଣିବୁହା ଦିନ କୁହନ୍ତି ବୋଧେ।
ହଁ ଆମର ପ୍ରଥମ ଦିନ ପାଣିବୁହା ଏତତ୍ ଦିନ କୁହନ୍ତିନି।
ଓହୋ।
ପହିଲି ରଜ ତାପରେ ଯୋଉ ଭୂମିଦହନ ତାପରେ ବସୁମତୀ ସ୍ନାନ ଆଉ ତମର କେତେ ଦିନି ପାଳନ ହୁଏ କି?
ଆମର ସେଇତ ପ୍ରଥମ ଦିନକୁ କୁହାଯାଏ ଆମର ସଜବାଜ ତାପର ଦିନକୁ କୁହା ଯେ ପହିଲି ରଜ ତାପ ଦିନ ରଜ ସଂକ୍ରାନ୍ତି ତାପର ଦିନ ସ-ଶେଷ ରଜ। ତା ପରଦିନ ହୁଏ ବସୁମତୀ ସ୍ନାନ ମାନେ ଘରେ ଯୋଉ ଶି
ସ୍ତ ଆପଣଙ୍କୁ ପରେ କଲ୍ କଲେ ଚଳିବ ତ।
ହଁ ହଁ ନିଶ୍ଚିନ୍ତ। ହଉ ଠିକ୍ ଅଛି ହଉ।